ୱା
କଣ କରୁଚ?
ବଇଚି।
ଖାଇସାରିଲଣି?
ହୁଁ।
କଣ ଖାଇଛ?
ପଖାଳ ଭାତ।
ହୁଁ ହୁଁ ଏକା ଏକା ଖାଇଲ, ଡାକିଲନି? ଆଉ କଣ ଖାଲି କଣ -ପଖାଳ ଭାତ କୁ ଆଳୁ ଭଜା?
ଅଣ୍ଡାଭଜା, ଆଳୁଭର୍ତ୍ତା।
ଏ ଶନିିବାର ଆଇଁସ ଖାଉଛ?
ହୁଁ, ଅଭିୟାରୀଛୁଆ ପା
ହଁ ଗରେ ତ ହେଇନି ତବେ କରୁଛ?
କରିବା ଦେଖିବା ଝିଅ ପିଅ ତ ମିଳୁନାହାନ୍ତି, ଝିଅ ଫିଅ ମିଳିଲେ କରିବା ଆଉ
ତମକୁ ଝିଅ ମିଳୁନାହାନ୍ତି, ତମକୁ କେମତି ଝିଅ ଦଉନାହାନ୍ତି ମ, ନା ପାଉନ ତମେ
ମତେ ମିଳୁନି।
ଆଁ--ଆଁ ଆଉ କଣ କରୁଛ ଏଇନିକା? ଜବ ଫପ୍ କରୁଛ ନା ଚାଷ ବାସ କଣ?
ଧାନ ଚାଷ ହଉଛି, ମୁଗ ଚାଷ ହଉଛି।
ହୁଁ ହୁଁ ଏଇନ କଣ ମୁଗ କି? ନାଇଁ ନା ଏଇନା ମୁଗ ଚାଷ କରୁଛ?
ଏଇନା ସବୁ ଧାନ ଚାଷ ହଉଚି।
ଓହୋ ଧାନ ପରେ ପରେ ପୁଣି
ଧାନ ପରେ ପରେ ମୁଗ, ମୁଗ ପରେ ପରେ ମୁଗ ସାଙ୍ଗରେ ବିରି ହଉଛି।
ହୁଁ ହୁଁ ଆଉ ଘରେ ସମସ୍ତେ କିଛି ଅଛନ୍ତି, ଘରେ ସମସ୍ତେ
ଘରେ ଅଛନ୍ତି ମାମା ଅଛନ୍ତି, ବାବା ଅଛନ୍ତି, ଭାଇ ଜଣେ ଅଛି।
ଜଜୁ ଜଣଥ ଅଛନ୍ତି ସେ ନାରେଶ୍ୱସାରଛନ୍ତି
ଓହୋ ଆଉ କୁଆଡେ ବୁଲାବୁଲି କରି ଯାଇଛ?
ଆଲ
କହିଲି, କୁଆଡେ ବୁଲାବୁଲି କରି ଯାଇଛ?
ବୁଲାବୁଲି ପୁରୀ ଯାଇଛି, ପୁରୀ, କୋଣାର୍କ, ଚନ୍ଦ୍ର ହଜ
ହ
ସେ କିଚେନ ପ୍ରୋଟ ବେଶର ଆଉ ଯେତିି ଆମର ବୁଧେଶ୍ଵର କପିଳାସ। ପୁରୀ
ପୁରୀ ରେ ସବୁ ମନେ ଉ ହ ଇଏ ମିଳେ ସବୁ ଶଙ୍ଖ ଜିନିଷ ନା?
ହୁଁ।
ପୁରୀରେ ସବୁ ଶଙ୍ଖ ଜିନିଷ ମିଳେ।
ହଁ ଶଙ୍ଖ ଶଙ୍ଖ ଚୁଡି ଆଉ ସଂସାର ପୋରି ଆମର ଯୋଉ ଶଙ୍ଖା ଶଙ୍ଖା।
ଆଉ କୋଆଡେ ତାରିଣୀ ଫାରିଣୀ ଯାଇଥିଲ?
ହୁଁ।
ତାରେଣି।
ତାରେଣୀ ଯାଇଛି। ତାରେଣୀ ଘଟ ଗାଁ ଯାଇଛି। ସେଇଟା ତ ଘଟଗାଁ ଆଉ।
ହୁଁ।
ଆଉ କଣ ଖାନା ପିନା କଣ? ହଁ ଖରାବେଳେ ଖାନା ପିନା କଣ ହବ?
ସକାଳେ ଖିଆ ହେଇଛି ପଖାଳ ରୁଟି ଖିଆ ହେଇଥିଲା, ତାପରେ ଏଗାରଟା ସାଢ଼େ ଦଶଟାଗାରା ବେଳକୁ ପଖାଳଖା ହେଇଥିଲା, ଆଳୁ ହିଁ ସିଝା ହେଇଥିବା ଟମାଟ, ବାଇଗଣ ଆଉ ଖିଆ ହେଇଛି ଶାଗ ବଜା ହେଇଥିଲା ଆଉ ବଟା ବେଳ ପାଇଁ ହେଇଛି। ଆଳୁ ମଟର ତରକାରୀ, କଲରା ଭଜା। ହ ଶାଗ ଭଜା ଅଛି, ସେ ଆଳୁ ସିଝା ବି ଅଛି। ଆ ବଡି ଅଛି, ଚୁର ହେଇ ଚ ଦେ ଚୁର ହବ। ପଖାଳ ଯଦି ଖାଇବେ ଖାଇବେ ଗରମ ଭାତ ବି ଅଛି କଣ ଯାହା ଖାଇବେ ଆଉ। ନବୁ ଆସିବେ ସାଢ଼େଦିଇଟା ବେଳକୁ ଆସିଲେ ଖିଆ ହବ ଆଉ।
ହଜବେଣ୍ଟ କଣ ଜବ୍
ଉଁ ସେ ଯୋଉ ରଙ୍ଗ କାମ କରୁଛନ୍ତି।
ପିଲା ପୁଲି? ପିଲା ପୁଲି କେତେ? ପିଲାପିଲି କେତୋଟି?
ଝିଅ ଗୋଟେ। ନଅ ବର୍ଷର ଝିଅଟେ।
କଣ ପଡୁଛି?
ପଢୁଛି ସେ ତୃତୀୟ କ୍ଲାସ ଥ୍ରୀରେ। କ୍ଲାସ୍ ଥ୍ରୀରେ ଗମେଣ୍ଟ। ଗମେଣ୍ଟ ରେ ନାଁ ଲେଖା ଯାଇଛି ସେଠି ପ
ହୁଁ ହୁଁ ଆଉ ଘରେ ତମ ଏଟା କଣ ଶୁ ଘରେ, ସ ହଁ ବାପା ଘରେ କିଏ କେ ସବୁ ଅ
ବାପା ଘରେ ଅଛନ୍ତି ବାପା ନାହାନ୍ତି, ବାପା ସତ ଅଠର ଉଣେଇଶି ବର୍ଷ ହେଲାଣି ଏସ୍ପାଟ କରିଗଲେଣି, ମା ଅଛନ୍ତି ଭାଇ ଅଛି। ଭାଉଜ ଭାଇର ପୁଅ ଝିଅ ଦିଟା, ତାପରେ ମୋର ଗୋଟେ ଭଉଣୀ ବିଧବା ହେଇଛି ସିଏ ଆସିକି ଅଛି। ହୁଁ ଦିଇ ନମ୍ବର ଭଉଣୀ। ତମର ଭଉଣୀ ନାହାନ୍ତି? ହ୍ୟାଲୋ ତମର ଭଉଣୀ?
ମୋର ଭଉଣୀ ଗୋଟିଏ, ଗୋଟିଏ ଭଉଣୀର ଗୋଟିଏ ପୁଅ।
ହୁଁ ହୁଁ ତାଙ୍କ ତାଙ୍କ ଶାଶୁ ଶଶୁର ଅଛନ୍ତି।
ଶାଶୁ ଶଶୁର ଅଛନ୍ତି। ଆଉ ଯାହା ଅଛି ନଣନ୍ଦ ଅଛନ୍ତି ତାଙ୍କର ଭାଇନା ବି ଅଛନ୍ତି।
ଜେଜଉ କଣ କରୁଛନ୍ତି ଭାଇନା?
ଭାଇନା ଅଛନ୍ତି ମାଇନସରେ ଅଛନ୍ତି।
ବାହାରେ ରହୁଛନ୍ତି।
ହଁ
ହୁଁ ହୁଁ।
ହ
ହୁଁ ଆଉ ତମ ପରିବାର ନାମ
ମାମୁଁ ମାମୁଁ ଘର ଯୋଉଠି ଦେଇ ଶାଶୁ ଘର ସେଇଠି।
ଓହୋ ଗଟେ ଗାଁରେ?
ଗୋଟେ ଗାଁ ରେ। ମାମୁଁ ଘରେ ମାମୁଁ ତିନି ମାମୁଁ ଅଛନ୍ତି। ତାଙ୍କର ପୁଅ ଝିଅ ସବୁ ଅଛନ୍ତି ଆଉ ଅଜା ଆଇ ତ ଡେଥ କରିସାରିଲେନି। ମାମୁଁ ଘରକୁ ବି ଯିବା ଆସିବା ଆଉ ଚାଲିଛି ସବୁ ଏମିତି
ଓ ହଁ ତାଙ୍କ ପୁଅ ଝିଅ?
ତାଙ୍କର ବଡ ମାମୁଁଙ୍କର ପୁଅ ଝିଅ ଚାରଟି ଆ ମଝିଆ ଆମଙ୍କର ପୁଅ ଗୋଟିଏ। ଆଉ ସାନ ମାମୁଁଙ୍କର ପୁଅ ଗୋଟିଏ।
ହୁଁ ହ ଛୋଟ ଛୋଟ ହେଇଛନ୍ତି ନା ବଡ ହେଲେଣି?
ଖାଇବା ପିଇବା ହୁଁ ଆସିଲେ ଆସିଲେ ହଜବେଣ୍ଡ ଆସିଲେ ଖାଇବା ପିଇବା ହବ ନା କଣ?
ହୁଁ। ହେଁ ଆସିଲେ ଏକାଥରେ ଖାଇବୁ ଦିଟା ବେଳକୁ ଏ ସାଢେ ଦିଟା ତିନିଟା ବେଳକୁ ଆଉ ବା ଏଗାରଟା ବେଳକୁ ଖାଏ ଯେ ଏକାଥରେ ଆସିଲେ ଖିଆ ହେବ ସଇଲା ତାପରେ ଏଠୁ ରାତି ପାଇଁ ପ୍ରୋଗ୍ରାମ୍ କଣ ହେବ କଣ ବଢ଼ିଆ ଆଉ।
ଆ ସେଥିପାଇଁ କଣ କୋ କାମ କରିବ।
ହ ରୁଟି ହବ। ରୁଟିଟା ତ ଆଜି ଶନିବାର ରୁଟିଟା କମ୍ପଲସରି ରାତିରେ ସବୁବେଳେ ହଉଛି। ଆଉ ଆଇଟମ ଦେଖିବା ବ ଏ ତ ଅଛି ପୋଟଳ ଅଛି କଷା କରିଦେବି। ନହେଲେ ମିଲମିକର ଅଛି ଶୁଆବିନି। ହଁ। ଆ ମୋ ଝିଅର ମୋ ଝିଅର ତ ଆଳୁ ପିଆଜ ଯଦି ଭାଜିଦବ ତାର ସଇଲା ଆଉ କିଛି ଦରକାର ନାହିଁ ଏମିତି ଅଛି। ଉଁ
ଆଳୁ ପ୍ରିୟ ଟିକେ ଆଉ।
ହଁ ସେ ଆଳୁ ପ୍ରିୟ। ତାପରେ ଆଇଁଷ ବାରି ହେଇଥିବ ଯଦି ତାର ଆଉ କିଛି ଦରକାର ନାହିଁ। ଆଇଁଷ ହେଲେ ତାକୁ ତିନି ଦିନକୁ ଚାରିଥର ଭୋକ ହବ। ନହେଲେ ଅନ୍ୟ ଟାଇମରେ ନାହିଁ ଟୋଟାଲ। ଆ ଶାଗ ଟିକେ ପ୍ରିୟ। ପନିପରିବା ହେତେ ଖାଇବା ପାଇଁ ଭଲପ ଏନି ଆଳୁ ଶାଗ ଏଇ ଦିଟି ଜିନିଷ ଅଧିକାଂଶ ଆଉ ଆଇଷ ଟିକେ। ଆଇଁଷ ବାରିରେ ଯାହା ହେଲେ ତା ଆଇଁଷ ଟିକେ ହବ।
ହୁଁ।
ଆ ରଜରେ ଆଣା ହେଇଥିଲା ରଜରେ ସଣ୍ଡେ ଦିନ ଖାଲି ହେଇଥିଲା ଯେ ଆଉ ତ ଦି ବାରି ପଇଲା। ତ ପହିଲି ରଜ ପଡିଥିଲା ସଣ୍ଡେ ରେ ଯେ କରାହେଇଥିଲା ଚିକେନ କିଆଁ ମଟନ୍ ଆଇଁଲନି ବୋଲି ରାଗିକିନା ଇଏ ହେଲା ଆ ବୁଝେଇ ବୁଝା ଦେଲାରେ ହେଲା ତାପରେ ତ ସଂକ୍ରାନ୍ତି ମଙ୍ଗଳବାର ପଇଲା କିଆଁ ହଉନି ହେଲାନି ରଜରେ ବୋଲି ରାଗୀ ହଉ ହେଇ ହେଲା ମୁଁ କହିଲି ପ୍ରତି ବ ପ୍ରତିଦିନ ଆଇଁଷ ଖାଇଲେ ଭଲ କିଲଯେ ଏମିତି ବୁଝେଇ ବୁଝା ଦେଲାଠୁ। ଆଡେ ପୁଣି ମଙ୍ଗଳବାର ଦିନ ବୁଧବାର ଦିନ ଆଡୁ ପୁଣି ଆଣିଲେ ଚିକେନ ଆଣିଲେ ଯେ କରାହେ ଥିଲା। ରଜରେ କୁଆଡେ ବୁଲି ବୁଲା ଯାଇନ।
ରଜରେ ଯାଇଥିଲି ତାରିଣୀ ଯାଇଥିଲେ ବୁଲିବା ପାଇଁ।
ଘାଗରା ଫାଗରା ଯାଇଛ କି ନାଇଁ ତାରିଣୀ ଯାଇଥିଲ ତ।
ଘାଗରା ଯାଇପାରଲୁନି ବର୍ଷା ହେଲା ଜୋରେ। ହୁଁ ତାରିଣୀ ଙ୍କ ଜଷ୍ଟ୍ ବାହାରୁଛୁ ଏତେ ଜୋରେ ବର୍ଷା ଯେ। ଆଉ ବାଟ ଦେଖାଗଲାନି।
ହୁଁ ହୁଁ।
ବହୁତ ପର୍ଛରେ ଆସିବୁ ଘରେ ଆସିକି ପହଞ୍ଚୁ ପହଞ୍ଚୁ ରାତି ନଅଟା ହେଇଗଲା।
ହୁଁ ସେପଟରେ ଶୁଣିଛି ସାନ ଘାଗରା ବଡ ଘାଗରା ଅଛି।
ହୁଁ।
ଏଟା ଶୁଣିଥିଲି ସାନ ଘାଗରା ବଡ ଘାଗରା ଆମେ ବି ଶୁଣିଥିଲି କଣ ଆମେ ଯାଇଥିଲୁ ତାରିଣୀ ବି ଉଁ ସେତେବେଳ ବାହାଘର ମ୍ୟାରେଜ ହେଇନଥିଲା ଯାଇଥିଲୁ ଯେ ଯାଇଥିଲୁ ବୁଲିକିନି ଆସିଥିଲୁ। ହଁ ସେଠି ସାନ ଘାଗରାା ବଡ ଘାଗରା ବହୁତ ବଢିଆ ଜାଗା ସେ ଜାଗା ଟା। ସାନ ଘାଗରା।
କଣ କଣ ମାନେ ସେଠି କଣ ଡ୍ୟମ ଟା ନା କଣ।
ଉଁ ନାଇଁ ସେଟା ଗୋଟେ ହଉଛି କଣ କହିଲ ପାହାଡ ଭଳିଆ ହେଇଥିବ। ସେଟା ପାହାଡ ଏପଟ ସେପଟ ପାର ମଝିରେ ପାଣ ପାଣି ଇଁ ଆସୁଥିବ ମଝିରେ ମାନେ ସେଟା ଗୋଟେ ମାନେ ସୌନ୍ଦର୍ଯ୍ୟ ଜାଗା ଏତେ ସୁନ୍ଦର ଲାଗେ ଖାଲି ପାହାଡ ପଥରରେ ମାନେ ହେଇ ଇଚି ହେଟା ଜାଗା ଟା ପାହାଚ ଊରା ବି ଏମିତି ହେଇ ଚି ସେଟା ତଳୁକୁ ଯିବ ରାସ୍ତାରୁ ସେଇଟା ତଳୁଆ ହେଇଚି। ଗତରା ତଳଆ ହେଇଛି ସେଟା ଯିବ ହେଠ ଏମିତି ପାଣି ପଡୁଛି ଏଠି ଶୁ ମୂ ମାନେ ଏତେ ସୁନ୍ଦର ଦେଖା ଯାଉଛ ଏ ଜାଗାଟା ସେଠି ଯାଇକି ନା ହେ ପାଣି ମଝିକି ବି ଯିବା ପାଇଁ ରାସ୍ତା ଅଛି ସେଠି ଯାଇକିନା ଫଟୋ ଫୁଟ ଉଠେଇ ପାରିବ ଗାଧେଇ ପାରିବ। ସେଟା ଖାଲି ପାହାଡ ପଥର ଏରିଆ ଟା ଆଉ। ଦେଖିବା ପାଇଁ ବହୁତ ସୁନ୍ଦର ମାନେ ଇ ଜାଗା ସୌନ୍ଦର୍ଯ୍ୟ ଜାଗାଟା। ଯାଇଥିଲୁ ଯେ ବୁଲିବୁ ଲାଗେନା କେ ଆମେ ଏପଟେ ଯାଇଥିଲୁ ମାନି ଦେଇକି ଯାଇଥିଲୁ ଆସିଲା ବେଳକୁ। କେଞଝରିକ ଏଇ ଯେମଁ ଏପଟେ ଆସିଲୁ ଆମର। ସେପଟ ଆମ ସାଇଟ ଦେଇକିନାଠୁ ଆସିଲୁ ଆଉ।
ହୁଁ।
ହ
ଆଉ କୋଉ କୋଉ ଜାଗା ସବୁ ଭଲ ଭଲ ପ୍ଲେସ କୋଉଠି ଅଛି ଢେଙ୍କାନାଳରରେ ଯୋଉ ଭଲ ଭଲ ପ୍ଲେସ କଣ। ଅଛି।
କପିଳାସ ଅଛି ଉଁ ସାଇ ମନ୍ଦିର ଅଛି ଢେଙ୍କାନ ରହିଛି କପିଳାସ ଆଗକୁ ହେଡା ଆଉ। ଆଉ ଗୋଟେ ଯୋଉ ହାତୀ ବାରି ଗୋଟେ ଅଛି ଜାଗା ସେଠି ଜଗନ୍ନାଥଙ୍କର ସେକେଣ୍ଡ ପୁରୀ ହେଡା କ କହୁଛନ୍ତି। ମୁଁ ଶୁଣିବାରେ ସେକେଣ୍ଡ ପୁରୀ କହୁଛନ୍ତି ଯାଇଥିଲି ବି ସେଠିକି ଯେତେବେଳେ ଏଇ ଯୋଉ ଝିଅ ହେକଙ୍କର ସ୍କୁଲରେ ଫିସ୍ ଟି ହେଲା। ଆ ଯାଇଥିଲୁ ଆମେ ଯେ ଦେଖିକି ବୁଲିକିନି ଆସିଥିଲୁ। ବୁଲିକିନା ଆସିଥିଲୁ ସେ ଜାଗା ଯେ ଠାକୁରଙ୍କ ପାଖକୁ ଯାଇନଥିଲି ମୋର ଟିକେ ଯାଇନଥିଲି। ସେ ସାଙ୍ଗମାନେ ସବୁ ଯାଇଥିଲେ। ତାଙ୍କର ଛୁଆଙ୍କର ମୋ ଭଉଣୀ ଯାଇଥିଲା ଦର୍ଶନ କରିକିନା ହେଠୁ ଆସିଲୁ ଆଉ ବହୁତ ବଢ଼ିଆ ଜାଗା ସେଠି ସେ ବି ଏମିତି ମାନେ ମନ ଇଏ ଜାଗା ଯେମିତି ଆସିବା ପାଇଁ ହେଠୁ ଇଚ୍ଛା ହବନି। ସେ ଜାଗା।
ହ୍ନୁ ହ୍ନୁ।
କିନ୍ତୁ ବାଟ ଟିକେ ହେଉଚି ନାଇଁ ନାଇଁ ସେଟା ହଉଛି ହାତୀବାରି। ଜଗନ୍ନାଥ ସେକେଣ୍ଡ ପୁରୀ ସେ ଜାଗା
ହୁ ହୁ।
କପିଳାସ ତ ଆହୁରି ଇଏ ଆଉ କପିଳାସ ବି ବହୁତ ଭଲ ଯାଗା ସେଠୁ ବି ଆସିବା ପାଇଁ ଇଚ୍ଛା